ହାଲୋ।
ହଁ ଆପଣଙ୍କୁ ମୋ କଥା ପୁରା ଭଲସେ ଶୁଭୁଛି?
ହଁ ହଁ।
ମୁଁ ଭାବିଲି ଆପଣ ଭଦ୍ରକରେ ଅଛନ୍ତି ତ ପଠେ ହେଉଛି
ଆଜ୍ଞା ଭଦ୍ରକରେ ଅଛି ନା ଶୁଭୁଛି ଭଲ।
ଆଉ ଖିଆପିଆ ସାରିଲାଣି?
ହଁ ଖାଇସାଇଲୁଣି ଆମେ।
ଆଉ ଆଜି କଣ ଖାଇଲେ ଗାଁ ରେ?
ଭାଇ ଗରମ ତ ଯୋଉ ଭଳିଆ ହଉଛି ତେଣୁ ମୁଁ କହିଲି ପଖାଳ ଭାତ ଖାଇବି ଆଉ। ଆଉ ତ ଶନିବାର ଆଇଁଷ ତ ହବାର ନାହିଁ। ଆଉ ସାଧା ହୋଇଥିଲା। ଆଉ ଆମ୍ବ, ଆଳୁ, ବାଇଗଣ ଭଜା ହେଇଥିଲା। ଆଉ ଆଉ ଚୋଖା ଗୋଟେ ହେଇଥିଲା ଏମିତି ଆଉ।
ଆ ଆପଣ ମାନେ ସେଠି ବି ମାନେ ଏମିତି ସହର ଭଳିଆ ପୁରା ଗରମ ହେଉଛି ବୋଧେ ନା କଣ?
ହେଲେ ସହର କଣ ଆପଣଙ୍କ ସହରରେ ଏଠି କୋଠା ବାଡି ଗାଁ ରେ ତ ଆଉ ଚାଳ ଘର ନାହିଁ ସବୁ କୋଠା ଗଡି କଲେଣି ଯୋଉ ଇନ୍ଦିରା ଆବାସ ଯୋଉ ପାଇ ସମସ୍ତେ କୋଠା ଗଡିରେ କରିସାରିଲେଣି। ଆଉ କଣ ଗାଁ ହେଇକି ଅଛି ଆଉ ଆପଣ ଟାଉନ ରେ ଯାହା ହେଉ ଆ ଗାଁରେ ବି ସେଇ ସବୁ ଜିନିଷ ୟୁଜ କରୁଛନ୍ତି ବୁଝିଲେ କି? ହୁଁ।
ସେଇଟା ବି ଠିକ କଥା ଯାହା କହିଲେ ସେଇଟା ଆଜିକାଲି ତ ସମସ୍ତଙ୍କର ଗାଁରେ ବି ସବୁ ବେଶ ଲଗେଇ ଦେଲେଣି ଫ୍ରିଜ, କୁଲର୍ ସବୁ କିଛି ଅଛି।
ସବୁ ସୁବିଧା ଗାଁ ରେ ହେଇଗଲାଣି ଗାଁ ଆ ରୋଡ ଆଉ ସେ ଯୋଉ କାଦୁଅ ରୋଡ ନାହିଁ ବର୍ତ୍ତମାନ ସବୁ ପକ୍କା ରୋଡ୍। ତାପରେ ରାତି ବାରଟାରେ ବର୍ଷା ହୋଉଥିଲେ ବି ତମେ ଆରାମରେ ଯୁଆଡେ ଯାଇପାରିବ। ହୁଁ ଆଉ ରାସ୍ତାରେ ସବୁ ଲାଇଟି ଜଳିଲାଣି ଗାଁ ବୋହୁତ ଡେଭଲପ୍ କରି ଗଲାଣି। ହଁ ଆଉ ତମର ଖିଆ ପିଆ ସାରିଲାଣି? ହାଲୋ ହାଲୋ।
ଆ